ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କୋଠୁ କହୁଥିଲେ?
ଜୟେ ଜଗନାଥ ।
ମୁଁ କହିଲି ଆପଣ କୋଉଠୁ କହୁଥିଲେ? ହଁ ଜୟ ଜଗନ୍ନାଥ ଆପଣଙ୍କୁ ଶୁଭୁନି କି?
ହଁ ସୁବିଲା ଟିକେ ନେଟୱାର୍କ ଇସ୍ୟୁ ଥିଲା ତ ହଁ ମୁଁ ଝାରସୁଗୁଡ଼ାରୁ ।
ଆମ ଘର ଭୁବନ ବଟ ମୁଁ ଝାରସୁଗୁଡ଼ାରେ ଜବ କରୁଛି ଆଉ ।
ଭୁବନ ଆପଣଙ୍କ ଘର ମୁଁ ଢେଙ୍କାନାଳର।
ଆମଘର ସେଇ ଭୁବନ ଢେଙ୍କାନାଳ ଆଉ କୁନିନ୍ଦାପାଟନା ଆଉ ରେଣନ୍ଦାପାଟନା।
କୁନିନ୍ଦା ପ କୁନିନ୍ଦା ନା ପଟଣା?
ପଟଣା ପଟଣା।
ଓହୋ।
ଆପଣ ଆପଣଙ୍କ ଘର?
ଆମ ଘର ସେଇ ଭୁବନ ପାଖାପାଖି ଆଉ।
କୋଉ ଜାଗା?
ହଁ ସେଇ ଭୁବନ ପାଖରେ? ଆଉ ମୁଁ କିନ୍ତୁ କୁନିଦ୍ଦା ଆପାଟଣା ଗାଁ ଶୁଣିଛି?
ଆପଣଙ୍କ ଗାଁ ଟା କହୁନାହାନ୍ତି ମୁଁ ଶୁଣେ ଟିକେ?
ଆମ ଘର ବାଲିଝାଟି।
ବାଲିଝାଟି?
ଆଜ୍ଞା।
ହଉ ହଉ କାଲିିକ ବନ୍ଧୁ ବାନ୍ଧବ ଅଛନ୍ତି ହଉ ।
କୁନ୍ଦାପାଟଣା କୁନ୍ଦାପଟଣା ପାଖରେ ।
ଗୋଟେ କିଲୋମିଟର ଆଉ ।
ହଁ ଆଉ ଆପଣ ଯାଜପୁର ଝାରସୁଗୁଡାରେ କଣ ଜବ୍ କରୁଛନ୍ତି?
ମୁଁ ଝାରସୁଗୁଡ଼ାରେ ଜବ୍ କରୁଛି ଷ୍ଟିଲ୍ ପ୍ଲାଣ୍ଟରେ ।
ଓହୋ ଆଉ ଆପଣଙ୍କ ଘରେ ସବୁ କି କିଏ ଅଛନ୍ତି?
ମୋ ପୁଅ ମୋ ମିସେସ୍ ଆଉ ବାପା ବୋଉ ମୋ ଭାଇ।
ଆପଣଙ୍କ ମିସେସ୍ କଣ ଆପଣଙ୍କ ପାଖକୁ ଯାଇନାହାନ୍ତି କି ଜବ୍ ଜାଗାକୁ ଯାଇନାହାନ୍ତି କି? ହାଲୋ। ଶୁଣିପାରୁଚନ୍ତି? ହଁ ମୁଁ କହିଲି ଆପଣ ଶୁଣି ମୁଁ କହିଲି ଆପଣ ଶୁ ଶୁଣିପାରୁଚନ୍ତି ।
ଆପଣଙ୍କର କିଏ କିଏ ଅଛନ୍ତି ଘରେ?
ଆମେ ମୋ ହଜବେଣ୍ଡ ମୁଁ ମୋ ଛୁଆ ଦିଇଜଣ। ଆଉ ଝାରସୁଗୁଡାରେ କିଛି ଭଲ ଭଲ ଭାଇ ଜିନ୍ଦଲରେ ଅଛନ୍ତି।
ଓହୋ ଜିନ୍ଦଲ କୋଉ ଛି ଫୁଡ୍ ନା ଆର ଟି ଏ ମୁଁ ଝାରସୁଗୁଡା ରୁମଟା ଷ୍ଟିଲରେ ଅଛି।
ଅ ଆପ ଆପଣ ଯେ ସେଇ ଝାରସୁଗୁଡା କଣ ଭଲ ଭଲ ଜାଗା ଅଛି ବୁଲିବା ପାଇଁ?
ଝାରସୁଡାରେ ଭଲ ଭଲ ତ ଅଛି ଉଁ ଆଉ ଆମ ଝାରସଗୁଡା ପାଖରେ ସମ୍ବଲପୁର ଜାଗା ଗୋଟେ ଅଛି। ହୀରାକୁଦ ଡ୍ୟାମ ଫ୍ୟାମ ସବୁ ଅଛି।
ସମ୍ବଲପୁର ହୀରାକୁଦ ଡ୍ୟାମ ମୁଁ ଜାଣିଚି ଗାନ୍ଧୀମିନାଲ ଦେଖି
ଝାଡସୁଗୁଡାରେ ଭଲ ଜାଗା ଅଛି କିନ୍ତୁ ମୁଁ ଝାସୁର ଗୁଡା ଟା ପପର ପୁରା ବୁଲିନି ଭଲସେ କଣ ପାଇଁ ମୁଁ ବା ଇଣ୍ଡିଆ ବାହାରେ ଜବ୍ କରୁଥିଲି ଆଗରୁ ଆଉ ଏବେ ଓଡିଶା ଆସିକି ଜବ୍ କରି ଯେ ଯାଜପୁୁରରେ ଛଅ ମାସ ହେଲା ଜଏନ କରଚି। ବାହାରେ ଆଗରୁ ଇଣ୍ଡିଆ ବାହାରେ ଥିଲି। ହଁ, ହଁ ଆଉ ଏଇ ଆଉ
ସମ୍ ସମ୍ବଲପୁରରୁ ହଁ, ମୁଁ ପୁରୀ ବୁଲିଚି ସମ୍ବଲପୁରଠୁ ଝାରସୁଗୁଡା ଟା କେତେ କେତେ ବାଟ?
ସମ୍ବଲପୁର ଝାରସୁଗୁଡ଼ା
କେତେ କିଲୋମିଟର ହବ? ହଁ, ବୋହୁତ ହେଇଯାଇଚି ତ।
ଫିଫ୍ଟି ଫାଇଭ୍ କିଲୋମି ଲାଗେ ୱାନ୍ ଆୱାର କି ଚାଳିଶ ପଚାଶ ମିନିଟ୍ ଲାଗେ ଆଉ। ଏନି ଏଚ୍ ଟା ବା ବୋହୁତ ଜଲଦି ହଁ, ଆପଣ କୁଆଡେ କୁଆଡେ ବୁଲନ୍ତି?
ହଁ, ମୁଁ ସମ୍ବଲପୁର ଯାଇଚି, ସେଇ ଯୋଉ ସମ୍ବଲେଇଙ୍କ ମନ୍ଦିର ଯାଇନି କିନ୍ତୁ ମିନାର ଯାଇଚି, ହୀରାକୁଦ ଯାଇଚି। ଗାନ୍ଧୀ ମିନାର ଯାଇଚି। ଏପଟେ ପୁରୀ। ଭଦ୍ରକ ଆଡେ ସବୁଆଡେ ପ୍ରାୟ ଜାଗା ବୁଲିଚି।
ଆଉ ବୁଲିବା ପାଇଁ କିଏ ଭଲ ପାଆନ୍ତି ଭାଇ ଭଲ ପାଆନ୍ତି କଣ କହିଲେ?
ମୁଁ କହିଲି ଆପଣ ଭାରତ ବାହାରେ ରହୁଥିଲେ କୋଉ ଦେଶରେ ରହୁଥିଲେ?
ମୁଁ ରହିଚି ସାଉଥ ଆଫ୍ରିକା ରହିଚି, ଅଙ୍ଗୋଲା ରହିଚି ନାଇଜେରିଆ ରହିଚି, ନିଜର୍ ରହିଚି, ମୁଁ ଚାରି ଚରିଟା କଣ୍ଟ୍ରି ବୁଲିଚି।
ଆପଣ ସେଠିକାର ଭାଷା ବି ତ ଜାଣିଥିବେ ସେଠିକା ଲାନ୍
ହୁଁ। ସେଠିକାର ଲାଙ୍ଗୁଏଜ ଇଂଲିଶ୍।
ଉଁ ସମସ୍ତ ସବୁଠି ଇଂଲିଶ ରେ ହିଁ କଥାବାର୍ତ୍ତା କରନ୍ତି। ନାଇଁ ଯଦି ଧର ସେଠିକାର ଆମର ଯେମିତି ଇଂଲିଶ, ହିନ୍ଦୀ କି ଛାଡିକି ଓଡିଆ। ସେଠି ବି ସେମିତି ସାଉଥ ଆଫ୍ରିକାରେ ଅ ଲଗା କିଛି ଥିବ ଲାନଗୁଏଜ୍?
ହଁ, ତାଙ୍କ ତାଙ୍କ ଲୋକାଲ ଲାଙ୍ଗୁଏଜ ଅଛି। ତାଙ୍କ ଲୋକାଲ ଲାଙ୍ଗୁଏଜ ଅଛି। କିନ୍ତ ତାଙ୍କ ଲୋକାଲ ଲାଂଗୁଏଜ୍ ଆମେ ଶିଖିାରିବାନି ନା। ଏତେ ସଡନ୍ଲି ଶିଖି କଥା ହେଇ ଲୋକାଲ ଲାନ୍ଗୁଏଜ୍ ଟା କ୍ରିଟିକାଲ ହବ, କିନ୍ତ ଇଂଲିଶ କ୍ରିଟିକାଲ ହବନି, ଯେ
ହଁ, ଇଂଲିଶ ଟା ଯେହେତୁ ଅଲ ଇନ୍
ଅଲ ଅଲ ୱର୍ଲ୍ଡରେ ବୁଲୁଚି, ଇଂଲିଶ ଟା ଇଜି ହବ ଆମ ଲୋକାଲ ଲାଙ୍ଗୁଏଜ୍ ଟା ଆମର କ୍ରିଟିକାଲ ହବ। ସେଇ ଭଳିଆ ଆଉ। ଆଉ। ଏଇ ଭଳିଆ ଆଉ, ଏଇତ ଏନ୍ଡିଏ କୁ ଆସି ଜଏନ୍ କରଚି। ଡପୁଟି ମ୍ୟାନେଜର ରୁ
ହଲୋ।
ସବୁ ପିଲା ଛୁଆ?
ହଁ, ମୋର ଝିଅ ଟେ ପୁଅ ଟେ।
ଝିଅକୁ କେତେ ବର୍ଷ, ପୁଅକୁ କେତେ ବର୍ଷ?
ଝିଅକୁ ହେଇଗଲାଣି ଟେନ୍ ଇୟର୍ସ। ଆଉ ପୁଅଟା ଫାଇଭ୍ ଇୟର୍ସ।
ମୋର ପୁଅ କଲାଣି ପାଞ୍ଚ ବର୍ଷ ପୁରିକି ଛଅ ବର୍ଷ।
ଆପଣଙ୍କ ଘର ପ୍ରପର ପଟଣା?
ଆମ ଘର ପ୍ରପର ପଟଣା ଭୁବନ ବ୍ଲକ। ଆଉ ଆପଣଙ୍କର ପପର ଆପଣ ଙ୍କ? ଆପଣ କ୍ଲିୟର କହୁନାହାନ୍ତି। ଆପଣଙ୍କର ପ୍ରପର କୋଉ ଜାଗା?
ଭାଇ ପ୍ରକୃତରେ ଆମ ଘର ବାଲଛାଟି ମଟଣ ରେ ଆମ ବନ୍ଧୁବାନ୍ଧବ ଅଛନ୍ତି ଆଇଚ ଘର ଆଉ ମାହାନ୍ତି ଘର ସମସ୍ତେ ବନ୍ଧୁବାନ୍ଧବ। ମିହାନ୍ତି ଘର ବି ଜଣେ ଅଛନ୍ତି ମକୁନ୍ଦ ମହାନ୍ତି ସିଏ ମୋର ବଡାପା ହେବେ
ହଁ ଜାଣି ପା ତାଙ୍କ ଘର ତାଙ୍କ ମୁକୁନ୍ଦ ମୁକୁନ୍ଦ ଯୋଉ ମୁନା ନା ମନା ଘରକୁ ସେମାନେ ହଉ ଝାସୁଗୁ ଡା ମିଳିଲ ମିିଲନା ଜିଲ ରହୁ ସ ସେ ତାଙ୍କ ଘର ଆଗ ଟିକେ କଣ ଏଇ ଘରେ ଆମ ଘରଟା ପଡିବ ସେକରେ ସେଇ କରେ ଆଉ ତାଙ୍କଠୁ ଶହେ ମିଟର ଦୂରରେ ଆମ ଘର।
ହଁ ମୁଁ ପଟଣା ବହୁତ ଜାଗା ବହୁତ ଥର ଯାଇଛି ବୁଲିଛି।
ଉମ୍ଁ ହୁଁ ହୁ। ଆପଣ ଆମଠୁ ଏଜ୍ ରେ ବି ବଡ ହେବ ନାଇଁ ସାନ
ଆଜ୍ଞା।
ଆପଣ ଗୋଟେ ଏଜ୍ ରେ ବଡ ହେବେ ବୋଧେ?
ମୁଁ ତ ଜାଣିପାରିବିନି ନା ଆପଣଙ୍କ ଡେଟ୍ ଅଫ୍ ବାର୍ଥ କେତେ ମୁଁ ଆଉ ଜାଣିଛି ସେ କହିପାରିବି ଇଇ।
ମୋର ଐଈ ଏ ଏଟି ଆପଣଙ୍କର?
ଏଇଟି ଏଇଟି।
ହୁଁ।
ମୋର ହଉଛି ନାଇନ୍ଟି ନାଇନ୍ଟିନ୍ ନାଇନ୍ଟି ଫୋର୍।
ଓହୋ ବହୁତ ଜଲ୍ଦି ବାହାରି ଯାଇଥିଲି ବୋଧ ଆ।
ଆଜ୍ଞା?
ଜଲ୍ଦି ମ୍ୟାରେଜ୍ କରିଥିଲେ ବୋଧେ ଆଉ?
ଆଜ୍ଞା ଆଜ୍ଞା ଏବେ ତ ମାନେ ଆମ ଓଡିଶା ହିଁ ଏଇ କଲଚର୍ ଟା ଅଛି ଝିଅ ମାନେ ହିଁ ଜଲଦି ବା ହନ୍ତି ମ୍ୟାରେଜ୍ ଟା ତାଙ୍କର ବହୁତ୍ ଜଲଦି ହୁଏ।
କୋଡିଏ ବର୍ଷ ବାହାହେଇ ଯାଆନ୍ତି ଆଉ।
ଆଜ୍ଞା।
ହଉ।
ହ୍ୟାଲୋ।
ବାହାହେଇଛନ୍ତି କୋଉ ଜାଗା ମ୍ୟାରେଜ୍ କରିଛନ୍ତି କୋଉ ଜାଗା ସିନା ବାଲିଡି ଘର ମ୍ୟାରେଜ୍ କରିଛନ୍ତି କୋଉ ଜାଗା?
ମାରେଜ୍ ସେଇ ଘର ଗାଁ ପାଖରେ ପଳା ଶୁଟିଆ।
ଓ ପଳାଶୁଟିଆ ଗୋଡାରେ ବାହାହେଇଛନ୍ତି?
ଆଜ୍ଞା।
କଳା ଗୋଡା ଗୋଡା ବା ହେଇଛି ଏ ଯୋଉ ଭକୁଅର ଗାଁ ଗୋଡା।
କଣ କହିଲେ?
ଯୋଉ ଗୋଡା ଫସ ଫ ଗୋଡା ତ ଯୋଉଳା ମହାପାତ୍ରରେ ଗୋଡା ନହଁ କି?
ହଁ ହଁ ଆଜ୍ଞା।
ଆଜ୍ଞା।
କୈଳାଶ ମହାପାତ୍ର ତାଙ୍କ ପୁଅ ତ ଏବେ ଡେଥ୍ କରିଗଲେ ଟିକି ମହାପାତ୍ର ଯିଏ କଳ୍ପ
ହଁ ହଁ ମୁଁ ଶୁଣି ଦେଖୁଥିଲି ଫେସବୁକରେ ପିଲା ଛାଡି ଥିଲେ ସବୁ।
ହଁ।
ଆଉ କଣ କୁହନ୍ତୁ, ଆପଣ କଣ ଖାଇଛନ୍ତି?
ହଁ ଲଞ୍ଚ୍ ଏବେ ସରିଲା, ଡାଲ ସକାଳେ ତ ଯାଉଚନ୍ତି ହଜବେଣ୍ଡ ଯାଉଚନ୍ତି ଅଫିସ ଯାଉଛନ୍ତି ଆଡେ ଛୁଆ ବି ଯାଉଛନ୍ତି ସ୍କୁଲ୍। ସେଇ ତାଙ୍କ ପାଇଁ ଯାହା ବନେଇଥାଏ ମୁଁ ବି ରଖିଦିଏ ଦିନମାନ ଏବେ ମୁଁ ଏକା। ମୁଁ ସେଇଥିରୁ ହିଁ ରଖ ଖିକି ଖାଇଦିଏ, ଡାଲମା କରି ମିକ୍ସ ଭେଜ କରିଥିଲି, ଆଉ ସାଲାଡ କରିଥିଲି ସେ ଡାଇବେଟିସ୍ ପେସେଣ୍ଟ, ସିଏ ସବୁବେଳେ ସାଲାଡ ହିଁ ଖାଉଛନ୍ତି। ମାନେ ସବୁ ଇଏରେ ସାଲାଡଟା ତାଙ୍କର ଆଗେ। ଆଜ୍ଞା।
ହଁ ଭାଇଙ୍କୁ ଏତେ କମରେ ଦିଆଯାଉଛି କଣ?
ହ ହେଇଗଲା ଉ-ଉ ଫ୍ୟାମିଲିରେ ଅଛି ତ ବାହାରି ପଇଲା ଆଉ।
କଣ କହିଲେ?
ଫ୍ୟାମିଲିରେ ଅଛି ତ, ସେଇଥିପାଇଁ ବାହାରି ପଇଲା ଜଲଦି ଆଉ। ପଇଁତିରିଶ ବର୍ଷରୁ ତାଙ୍କର ବାହାରି ପଇଲା ହଁ ସେମାନେ ଖାଇ ସାରିଲେଣି। ତାଙ୍କୁ ଛ ତିଶ ବର୍ଷ।
ସେ ଆମ ପାଖାପାଖି ଆଉ।
ଆଜ୍ଞା। ନା ନାଇଁ ଏଇ ବର୍ଷେ ହେଲା ଡାଇବେ ଆମର ପିଇସି ଘର ବି ମୋ ପିଇସି ଶାଶୂଙ୍କ ଘର ବି ପଟଣାରେ
ହଁ ଆଉ କଣ କହିଲେ?
ପ-ପଟ-ପଟଣାରେ ମୋର ପିଇସି ଶାଶୂ ଶାଶୂଙ୍କ ଘର ବି ପଟଣାରେ। ସେଇ ମାହାନ୍ତି କୁହେ କି କଣ?
ତାଙ୍କ ପିଇସାଙ୍କ ନାଁ ତ ଜାଣିନି କିନ୍ତୁ ତାଙ୍କର ଗୋଟେ ପୁତୁରା ଅଛି ତାଙ୍କ ନାଁ କାଳିଆ। ହଁ ବହୁତ ବାପ ଘର ରିଲେଟିଭ ଅଛନ୍ତି, ଶାଶୂଘର ରିଲେଟିଭ ବି ସେଇ ପଟଣାରେ ଅ ଛନ୍ତି।
ହଁ ହଁ ମୁଁ ଜାଣିଛି ପଟଣା ଆଗ ପଟଣା, ଗୋଡା, ବାଲଝାଟି, ଏଇଟା ପୁରା ରିଲେସନ ଗାଁ ଟା ପା।
ହଁ।
ପଟଣା, ଗାଲଝାଟି, ଗୋଡ଼ା, ଇଆଡ଼େ ଗହମପୁରୁ, ଓଡ଼ିଶ ତ ଏୟରା ସବୁ ରିଲେସନ ଗାଁ ଗୁଡା। ସମସ୍ତେ ସମ ମେଜରିଟି ସମ ସମସ୍ତେ ସମସ୍ତଙ୍କୁ ଚିହ୍ନିଥିବେ।
ହଁ।
ଆମର ବି ଗୋଡାରେ ବନ୍ଧୁବାନ୍ଧବ ଅଛନ୍ତି।
ହଉ ଆପଣଙ୍କ ସାଙ୍ଗେ କଥା ହବାକୁ ବହୁତ ଭଲ ଲାଗିଲା ନେକ୍ସଟ୍ କଲରେ ପୁଣି ଆଉ କଥା ହବା। ଜୟ ଜଗନ୍ନାଥ।